ହାଲୋ ଏବେ ଭଇସ ଆସୁଛି? ଭଏସ ଆସୁଛି ହଁ ଠିକ ଅଛି । ଆଉ କଣ କରୁଛ?
ବସିଛି ।
ଖାଇ ସାଇଲନି?
ହଁ ଖାଇସାରିଲିଣି । ଗରମ କେମିତି ହଉଛି?
ସେଇଟା ବା ବହୁତ ଜୋରରେ ହଉଛି ଏବେ ବିି ଛାଇ ହେଇଛି ସନ୍ଧ୍ୟା ହେଲାଣି ତଥାପି ଗରମ କରୁଛି ମୁଁ ପୁଣି କଳା ଡ୍ରେସ୍ ଟା ପିନ୍ଧିଦେଇଛି କଳା ଡ୍ରେସ୍ ରେ ଅଧିକା ଗରମ ହଉଛି । କଳା ଡ୍ରେସ କଳା ପ୍ୟାଣ୍ଟ କଳା ବୁଟ ମାନେ କଳା ଚପଲ ।
ଗରମ ହଉଚି ଯେ ମୁଁ ପୁରା କୂଲରଟା ଲଗେଇକି ବସିଛି ।
ଆଉ ମୁଁ ପ୍ରାକୃତିକ ହାଉଆ ଖାଉଛି ପ୍ରାକୃତିକ ହାଉଆ ଏଇନେ ବିଲ ଅଧିକା ହେଇଯାଇଛି ବୋଲି ପ୍ରାକୃତିକ ହଉଆ ବାଜୁନି । ମାନେ ଗଛରୁ ଗଛ ହଲୁଣିି
ଯାହାହେଲେ ପ୍ରାକୃତିକ ହାଉଆଟା କେତେ ଭଲ ଶରୀର ପାଇଁ ଭଲ ନା।
ଆଉ ଭଲ ନୁହେଁ ହଁ ସେଇଟା ତ
ଶରୀର ପାଇଁ କେତେ ଭଲ
ଏସିରେ ଯୋଉ କୁଲରେ ବସନି
କଣ ପରଟେ ପୁର ବୁରା ଆମ ଘର ଟା କଣ ହଉଛି କହିଲ ମେନରୋଡ ସାଇଟରେ
ଆମରଏଇ ମେନରୋଡ ସାଇଡ ରେ କମ୍ପାନୀ ଚାରି ପାଞ୍ଚଟା କମ୍ପାନୀ ଘେରି ଦେଇଛି ଆମେ ବି ତଥାପି ଟିକେ ଜଙ୍ଗଲ ମହଲ ଟା ଆସୁ । ଜୁହାରି ।
ହଁ ଆଉ ତଥାପି କୋଉଠୁ? ଆପଣ ଆସିବ ଯେ ଏଠି ଇଏ ହବ ।
ଏଇଟା ଟ୍ରକ ଟ୍ରକ ବନତ ନ କି -
ହ ପବନ ବାଜୁଛି ଏ ମେନରୋଡ ସାଇଡରେ ଆଉ କଣ ବସିହବ ।
ଆଛା ହଉ ହଉ ଆଉ ଦେଖ ଆଉ କଣ କରିବା ।
ରାତିରେ ଯୋଉ ଭଳିଆ ଗରମ ହଉଛି କୋଉଠି ସୋଉଚ। ହ ଛାତ ଉପରେ ନା ରୁମରେ ।
ଘର ଭିତରେ ଘର ଭିତରେ କବାଟ ଖୋଲା କରିକିନା ଶୋଉଚି ।
କପାଟ ଖୋଲା କରି ଶୋଇଲେ ବି ଆଉ କଣ ପବନ ଏତେ ଭଲ ବାଜୁଥିବ ।
ଫ୍ୟାନ ଉପରେ ନେଇଯାଉଛି କବାଡ ପାଖରେ ଟେବୁଲ୍ ଷ୍ଟାଣ୍ଡଫ୍ୟାନ ଟା ଲଗେଇ ଦଉଛି ବାହାରେ ଯାହା ହବା ସବୁ ଭିତରେକୁ ପିଞ୍ଚୁଚି ଥଣ୍ଡାଥଣ୍ଡା ଚ ଚିଲ ପଣି ଘରୋଇ ହେଇକିନା ହଉଛି ଏତେକ ଥଣ୍ଡା ଲାଗୁଚି ଯେ
ଏ ସେ ତ ମୁଁ ଯାଉଛି ଛାତ ଉପରୁ ଶଉଛି
ଛାତଉପରେ ବୋଲି ସ ଭଲଲ ନୁହେଁ ମାନେ କଣ କହିଲ ଏଇନେ ସବ ନା ଅମାନାନୀ ବାସନ ନା
ନା ଛାତ ଉପରେ ଆଉ କଣ ନନୁ ଆଣି ।
କେଏ ତମେ ବିଶ୍ୱାସ କରିବନି ଏବେ ନାହିଁ ଆମ ଗଁ ପାଖ ଗୋଟ ଗାଁରେ ଗୋଟେ ପିଲାଟେ ନର୍ମାଲି ଆମର ଗଛପତ୍ର ଅଛି ତାଙ୍କର ଗଛପତ୍ର କିଛି ନାହିଁ ହେ କ ଗୋଟେ ସା କସିକି ଓଷାପ ନାଡ ତ ପାହାଡିଆ ଚିତି ଜାଣିଛ । ସେଇ ସାପଟା ଆସ କିି ବଡ ସାପଟ ଆସିକି ଏ ତାର ତାକୁ କାମୁଡିଦେଇଛି ।
ମାନେ ଛାତ ଉପରେ ଯାଇକି କାମୁଡ଼ିଦେଲା । କଣ କହୁଚ ମ
ହୁଁ ସେଇଟା ବା ତ ସାଙ୍ଗେସାଙ୍ଗେ ତା ଦେହ ହାତ ପୁରା ବ୍ଲୁ ହେଇଗଲା ତା ମୁହଁ ପୁରା ବ୍ଲୁ ହେଇଗଲା । ତାକୁ କଟକ ନଲେ କଟକ ରେଫର କରିଦେଲା ଏବେ ହାଇଟେକରେ ଅଛି । ମାନେ ଉଠିବସି ପାରୁନଥିଲା କିଛି କରିପାରୁନଥିଲା ଖାଲି ସମତକୁ ବାଡେଇପିଟି ହଉଥିଲା ।
ହ ବଞ୍ଚିଛି ତ ।
ହଁ ବଞ୍ଚିଗଲା ପା ଭଲ ଖାଲି ଭଲ ପ୍ରାଇଭେଟ୍ ହସ୍ପିଟାଲ ନେଲେ ବୋଲି
ହଁ ଏଇ ଏ ଏଇ ଜିନିଷରେ ପ୍ରାଇଭେଟ ହସ୍ପିଟାଲ ନ ନେଲେ
ସେଇଟା ପା ସୋଵ୍ ଆଜକି ସେଇ ଜିନିଷ ବି ନୁହେଁ ଆଜିକାଲି ସବୁ ଜିନିଷ ମାନେ ପରା କ୍ୟାପିଟାଲ ହସ୍ପିଟାଲ କରେ
ଦେଖ ଗୋଟେ ଉଦାହରଣ ଦଉଛି ଆମର ଢାନଂକାନାଳ ଗୋଟେ ଏତେ ବଡ ମେଡିକାଲ ମାନେ ଯୋଉଠି କି ଆମର ଉମ୍ ଇଏ ହଁ ମୋହନ ମାଝି କହିଛି ଯେ ଏଟାକୁ ମେଡିକାଲ ଇନଷ୍ଟିଚ୍ୟୁଟ କରିବ ବୋଲି
ହୁଁ
କିନ୍ତୁ କଣ ଲାଭ ଏଟା ତ ଡକ୍ଟର ନାହାନ୍ତି ନା
ସେଇଟା ବା ତା ଵୋଲି ଗଣଣ୍ଟ ମଡିକାଲ ଗମେନ୍ଟ ମେଡିକାଲ ଆଜିକାଲି କିଛି କାମ ନାହିଁ
କଟକ ଆଉ ମାନେ କଟକ ଗୋଟେ ଏତେ ବଡ ମେଡିକାଲ ସେଟା କେତେ ସ୍ପେଶ୍ୟାଲିଷ୍ଟ ଅଛନ୍ତି ସବୁ
ସେଇଟା ବା
ଉଁ ତାର ବି କିଛି କାମ କରୁନିଁ ଆଁ।
ପ୍ରାଏଭେଟ ହସ୍ପିଟାଲ ସବୁଠୁ ଭଲ ।
ପ୍ରାଇଭେଟ ରେ ହଁ ଏତିକି । ପଇସା ତମର ଯୋଉଠି ଯାଇଥାନ୍ତା ପାଞ୍ଚ ଟଙ୍କା ସେଇଠି ତମର । ପାଞ୍ଚ ହଜାର ।
ଉମ୍ । ମୋ ସାଙ୍ଗର ମୋ ସାଙ୍ଗର ଗୋଟେ ଆକ୍ସିଡେଣ୍ଟ ହେଇଯାଇଥିଲା ଜାଣିଚ ନା ନାଇଁ କଣ ହେଇଥିଲା କହିଲ ।
ହୁଁ ।
ମାନେ ସେ ଟିକେ ଡ୍ରିଙ୍କ୍ କରିଦେଇଥିଲା ଆମ କ୍ଲାସ ହବ ମୋ ଏଜ୍ ପିଲା ମାନେ ମୋ ସତର ବର୍ଷର ପିଲା । ମାନେ ସେତେବେଳକୁ ଷୋଳ ବର୍ଷର ଥିଲା । ସେ ଢେଙ୍କାଳରେ ଥିଲେ ଆମ କଲେଜ ଟି ଜାଇଥିଲେ ।
ହଁ ।
କଣ ହେଇଛି କି ଯୋଉ ଯାଇଥିଲେ ଗୋଟେ ଜଣ ପିଲାର ଏକଯାମ ପାଇଁ ସେମାନେ ଗୋଟେ ବାଇକ୍ ରେ ଯାଇଥିଲେ ତିନ ଜଣ ।
ହଁ ।
ସ୍ପୋର୍ଟସ ବାଇକ୍ ଟା ।
ହଁ ।
ତ ସେମାନେ ତିନି ଜଣ ସିଏ ହେଲମେଟ ପିନ୍ଧିଥିଲା ବି ସେମାନେ ତିନି ଜଣ ଟିକେ ଡ୍ରିଙ୍କ୍ କରି ଥିଲେ ତିିନି ଜଣ ଯାକ ଡ୍ରିଙ୍କ କରି । ଥିଲେ ସ ସେଥିରୁ ଦି ଜଣ ହୋସ୍ ରେ ନଥିଲେ ।
ହଁ ।
ଇଏ ଟିକେ ହୋସ୍ ରେ ଥିଲା ଚଲଉଥିଲା ଇଏ କଣ କରିଛି ପୁରା ଯୋରେ ଶହେ ସ୍ପିଡରେ ଆଣିଛି ଗାଡି ଟାକୁ ।
ହୁଁ ।
ଗୋଟେ ଆଖୁ ଗାଡି ଆଉ ଗୋଟେ ହାଇଵା ଗାଡି ।
ହଁ ।
ତା ମଝିରେ ଗାଡି ଟା ପୁରେଇ ଦେଇଛି ତା ମଝିରେ ଯୋଉ ପୁରେଇ ଦେଇଛି ପଛ ପିଲାଟା ପୁରା ପଛ ପିଲାଟା ପୁରା ଡରି ଯାଇଛି।
ଅ ହୋ ।
ସେ ଵ୍ୟାଗ ଟାକୁ ଉଳେଇଥିଲା ସେ ଶହେ ସ୍ପିଡ୍ ରୁ ଡେଇଁପଡିଛି ।
ଏସ୍ ।
ତ ସେ ସେଭ୍ ରହିଲା ବ୍ୟାଗରା ପଛଟେ ଥିଲା ନା ବ୍ଯାଗରା ପଛରେ ଏନ୍ତି ଖାଲି ପଇଲା ବ୍ୟାଗଟା ଥିଲା ବୋଲି ସେଫ୍ଟି ରହଲା ମୁଣ୍ଡ ଟା ପଛ ମୁଣ୍ଡ । ମୁଣ୍ଡଟା ତାପରେ ଟିକେ ଯୋଉ । ହଁ ପଛରା ବାଢେଇିନି ତାପରେ ଯୋଉ ନୌଟି ପଇଲା ଟିକେ ଇଏ ହେଇଗଲା ଖାଲି ଟିକେ ମୁଣ୍ଡ ଟା । ହଁ ମୁଣ୍ଡ ଫାଟିଗଲା ଆ ହାତ ଫାତ ସବୁ ଛିଡି ଛିଡ଼ା ଗଲା ମାନେ ଖଣ୍ଡିଆ ଖାବରା ହେଇଗଲା ।
ଆଚା ।
ତାପରେ ମଝିରେ ଯୋଉ ପିଲାଟା ବଇଥିଲା ସେ ୱାନ୍ ସାଇଡ ହେଇଗଲା ସେ ଯୋଉ ତା ଛାତିକୁ ତା ପଛରେ । ହାତ ଉଡେଇ ନା ଏମତି ଦେଇଁ ପିଇଲାଣି । ହ୍ୟାଲୋ ।
ହଁ ।
ହ୍ୟାଲୋ ସେ ତାକୁ ତା ଛା ଛାତିଟାକୁ ମାନେ ପଛ ପିଠିଟାକୁ ।
ହଁ ।
ଠେଲିକିନା ଡେଇଁପଇଲା ତ ମଝି ପିଲାଟା ମଝି ପିଲାର ପିଠିଟାକୁ ଠେ ପିଠିଟାକୁ ଠେଲିକିନା ଡେଇଁ ପାଇଲା ନା । ପଛ ପିଲା ଟା ତ ମଝି ପିଲାଟା ୱାନ ସାଇଡ ହେଇଗଲା ଗାଡିର ।
ଅ ହ ।
ମାନେ ଗୋଟେ ସାଇଡକୁ ନଇଁ ପଇଲା ମଝି ପିଲାଟା ମାନେ ଡ୍ରୀଙ୍କ ଥିଲା ନା ମ ତଥାପି ତ ଜାଣିଛୁ ତ ଆଉ । ସେ ନଇଁ ପଇଲା ଯୋଉ ସେ ଗାଡି ଟା ଅନ ବାଲନ୍ସ ଯିଏ ଡ୍ରାଇଭର ଥିଲା ସେ ବି ଡ୍ରିଙ୍କି କରି ।
ସି ସିଏ ଆଉ ବାଲାନ୍ସ କରିପାରିଲାନି ଆଉ ।
ସେ ତା ବାକ ନେଇକି ନା ବାଡେଇ ଦେଲା ଯୋଉ ହ ଇଏ ଡିଭାଇଡର ରେ । ଆଖକୁ ଗାଡିରେ ଫାଡିରେ ବାଡେଇନି ଡିଭାଇଡର ରେ ବାଡେଇ ଦେଲା । ମାନେ ସ୍ପିଡ ଅଛି ଗାଡି ନା । ହଁ ତ ଯୋଉ ମୋଝି ଯଉ ପିଲଟା ବଇ ଥିଲା । ମଝି ଯୋଉ ପିଲାଟା ସେଇ ପିଲାଟାର ଖାଲି ଗୋଟେ ହାତ ଏ ଏତେ ଖଣ୍ଡିଆ ହେଇଛି ମାନେ ଈନ୍ତି ଖଣ୍ଡିଆ ହେଇଥିଲା ଯେ ।
ହଁ ହୁଁ ।
ଠିକାଲା ମାନେ ହଡ ଫାଡ ଭାଙ୍ଗିନି ମାନେ ହାଡ ଫାଡ ଭାଙ୍ଗି ଯାଇଚିପି ମାନେ ପୁରା କୁଚୁ କୁଚା ହୋଇଯାଇଚି ମାନେ ଗୁଟା ଏମତିହେଇଚି ଆଉ ଯିଏ ମ ସାଙ୍ଗଡାର
ହୁଁ।
ଚଲୁଉଥିଲା ତାର କଣ ହେଇଚି କହିଲ ସେ ହେଲମେଟ ପିନ୍ଧିଥିଲା ବି ସେ ହେଲମେଟ ତ ବାହାରି ପାଇଲା
ହଁ।
ମୁଣ୍ଡ ଫୁଣ୍ଡରେ ପୁରା ଏଇ ମୁଣ୍ଡରେ ପୁରା କଣ ହେଇ ମାନେ ମୁଣ୍ଡ ପୁରା ଫାଟିକି ନା କଣା ହେଇଗଲା।
ଆ ଆଛା।
ପୁରା ଏଇଯୋଉ ପୁରା ପୁରା ମୁଣ୍ଡରୁ ତାପରେ ତାଲେ ଲଞ୍ଚ ଟା ଫାଟିଗଲା। ଆଉ ତା ଜିଭଟା ଛିଡି ପଡ଼ିଲଲା ପୁରା ଦୀଫାଳ ହେଇଗଲା ଦିଇଖଣ୍ଡ ହେଇଗଲା ଜିଭଟା ତା ବାଟି ଭିତରେ ପସିଗଲା।
କଥା କହି ପାରୁନଥିବ ତ ଆଉ?
ହଁ କଥା କହୁଛି ତାପରେ କଣ ହେଇଛି ଗଲା ତାର ଜୁଡେ ଆଙ୍ଗୁଠି ମାନେ ଗୁଟେ ଆଙ୍ଗୁଠି କଟିଗଲା।
ହ ଛିଡ଼ି ପଇଲା ପୁରା
ହଁ ଡାହାଣ ହାତର ମିଡିଲ ଫିଙ୍ଗର ଟା ଛିଡି ପିଇଲା।
ଘୁସୁରୀକା ପୁରା ଶିର ପୁରା କଟି ଯାଇଥିବ ଆଉ। ଘୁସୁରୀ ଯାଇଥିବ ଯେ ପୁରା ଶିର ଫିର କଟି ଯାଇଥିବ ଆଉ।
ହୁଁ ବହୁତ ସିରିଏସ୍ ସେ ତାପରେ କଣ ହେଇଚି କହିଲ ଢେଙ୍କାଣାଳ ଢେଙ୍କାଣାଳ ଗଲା।
ହଁ।
ଢେଙ୍କାନାଳ ରେଫର କରିଦେଲା କଟକ ତାପରେ କ କଟକ ଗମେଣ୍ଟ ଗଲେ କଟକରେ ରଖିଲାଣି ତ କେମସ୍ ନେଇଆଇଲେ ଭୁବନେଶ୍ୱର
ଆଛା।
ତ ଭୁବନେଶ୍ଵରରେ ସେ ହେଲା ଆଉ ମାନେ
କେତେ ବର୍ଷ ହେଇଗଲାଣି।
ଏଇ ଛ ଜାନୁଆରୀରୁ ଫେ ଜାନୁଆରୀରେ ହେଇଛି। ଡିସେମ୍ବର ଡିସେ ଡିସେମ୍ବର ପଚିଶରେଇ ଆଡେଣ୍ଟଟା ପଚିଶ କି ଚବିଶ ରେ
ହଁ ମାନେ ଏଇ ଜାଣିକିନା ହଁ ଛଅ ସାତ ମାସ ତଳର କଥା ଆଉ କଣ?
ହୁଁ। ତ କିମିସ୍ କିମିସ୍ ବାଲା ତା ତା ପା ଜିଭଟା ସିନା ପାଟି ଭିତରେ ପସିଯାଇଥିଲା ତ ତଥାପି କିମିସ୍ ବାଲା ତା ଜିିଭ ଲଗେଇଲା। ତା ହାତ ଆଙ୍ଗୁଠି ଲଗେଇଲା। ସେଏ ପିଲା ଟା ପଚିଶ ଦିନରେ ପୁରା ଠିକ ହେ ନା ଘରକୁ ଆସିଲା। ପୁରା ଠିକ ମାନେ ଚାଲାବୁଲା କରି ପାରଲା ପାୟ କଥା ବି କହିଲା। ଏଇ ନେଇ ପୁରା ନିଟ୍ ଆନ୍ଡ୍ କ୍ଲିନ୍ କରି ପୁରା କଥା କହୁଛି।
ହଉଚି କହିଲ ମାନେ ତମେ ପଇସା ପଇସା ଖର୍ଚ୍ଚ କରିବ ସତ ବି କିନ୍ତୁ ପ୍ରାଇଭେଟରେ ନେଇକି ଦେଖେଇବ।
ହଁ।
ପୁରା ରେଡି ମାନେ ଯୋଉଟା ତମକୁ ଗମେଣ୍ଟ ବାଲା ଧର ତମକୁ କହିଲେ ଏଇଟା ଦଶ ଦିନ ଲାଗିବ ପ୍ରାଇଭେଟରେ ଏଟା ତ ତିନି ଦିନିଆ କରିକିଦବ
ସେଇଆ ବା ଆଉ ପୁଣି କଣ ହେଲା କହିଲ ସେ ତାକୁ ପୁରା ଡକ୍ଟର କହିଦେଇଥିଲା କି ଇଏ ଆଉ ବଞ୍ଚିବନି ଆମ ପିଲା ଗରା ଏମ୍ ହେଇଚିନା କହିଦେଲେ କି ଏ ବଞ୍ଚିବନି ଚବିଶ ଘଣ୍ଟା ଚବିଶ ଘଣ୍ଟ ବାଇଶ ଘଣ୍ଟା ଯାକେ ସେ ବଞ୍ଚିପାରିବ। ଜୀବନ ରହିବ ତ ସବୁ ବାଇଶ ଘଣ୍ଟା ଯାଏ ଡକ୍ଟର କହିଲା ଜୀବନ ରହିବ ମାନେ ତାପରେ ପ୍ରାଇଭେଟ ନେଲା ମାନେ ସେ ବଞ୍ଚେଇ ନେଲା ପିଲାଟାକୁ
ମାନେ ଅନୁମାନ କର ଗଭର୍ଣମେଣ୍ଟ ବାଲା କହିଲେ ବାଇଶ ଘଣ୍ଟାରେ ତା ଜୀବନ ପଳେଇବ। କିନ୍ତୁ ପ୍ରାଇଭେଟ ବାଲା ସେ ଏମିତି କଲେ ଯେ ମାନେ ସେ ଏଇଠି ବଞ୍ଚ
ପଚ୍ ପଚ୍ ପଚିଶ ଦିନରେ ଆସିକିନା ଘରକୁ ବାଇକ ସ୍ପିଡ ଚଲାଉଛି କଥା ପୁରା ପୁରା ପା କ୍ନ କରୁଛି ହାତ ହାତ ହଲିବାନ ସବୁିବ ପ ମ ଭଳି ପୁର ପୁରାି ପିଲା କିଛି ନ ହେଇଥା ପୁର ସେମିତି ଅଛି ଠିକ୍ ଦାଗ ଫାଗ ବି ତ ଯାଇସିଲାଣି ସବୁ ଯହା ଦାଗ ଫାଗ ହେଇଥିଲା
ମାନେ ସେଇଆା କହୁଛି ବା ପ୍ରାଇଭେଟ ବାଲା କହିଲେ ବାଇଶି ଦିନ କିନ୍ତୁ ସେ ଗଭର୍ଣମେଣ୍ଟ ବାଲା ବାଇଶ ଦିନରେ ତାକୁ ରେଡି କରିକି ଛାଡିଦେଲେ
ନା ଏଇ ଗଭର୍ଣ୍ଣମେଣ୍ଟ ବାଲା କହିଲେ କି ବାଇଶ ଘଣ୍ଟାରେ ନଷ୍ଟ
ଓ ବାଇଶି ଘଣ୍ଟାରେ ହଁ ବାଇଶି ଘଣ୍ଟା କୁହନ ବାଇଶି ଦିନ କି ଅନ
ସେଇଟା ପ୍ରାୟ ପୁଣି ଓକେ ବନା ପ୍ରାୟ ପିଲାଟା ପୁରାରେଡି କରିଲେ ପିଲାଟାର
ହଁ ମାନେ ଏମାନେ ଏମାନେ କହୁଛନ୍ତି ଯେ ଆମେ ହେଲୁ ବଡ ବଡ ଡକ୍ଟର ନା କୁ ଖାଲି ଗଭର୍ଣମେଣ୍ଟ ରୁ ବିଶ୍ଵାସ କର ଖାଲି ନା କୁ ଗଭର୍ଣମେଣ୍ଟ ରୁ ପଇସା ଖାଇବା ପାଇଁ ସେମାନେ ଗୋଟେ ଗୋଟେ ଡକ୍ଟର ଅଛନ୍ତି ନହେଲେ ଆଉ କିଛି
ସେଇଟା
ତମେ ଯୋଉ ମାନେ ଗମେଣ୍ଟ ମେଡିକାଲ କୁ ଯାଅ ଯୋଉଠିକି ଯାଅ ତମେ ଗୋଟେ ଖାସ ହଉଥିବ କି ଗୋଟେ ପେଟ ଟାଣୁଥବା ସିଏ କଣ ଲେଖିଦେବେ ସାଙ୍ଗେ ସାଙ୍ଗେ ତମେ ପଳା ଏଠିକି
ଆମ ଗାଁରେ ଦୁଇ ଦୁଇଟା ପିଲା ଗଭର୍ଣ୍ଣମେଣ୍ଟ ରେ ଦଣ୍ଡିଶ ରେ ମରିଗଲେ
ଏଇଆ ବା ମାନେ ସେ ସାଙ୍ଗେ ସାଙ୍ଗେ ଲେଖି ଦଉଛନ୍ତି ଯେ ତମେ କଳା ଆମର ପ୍ରାଇଭେଟ କୁ। ଆରେ ପ୍ରାଇଭେଟ କୁ ପଳା ତମେ ଗଭର୍ଣ୍ଣମେଣ୍ଟ ବାଲା ଏଠି କଣ କରୁଚ ବସିକି
ସେଇଟା ପା। ପ୍ରାୟ ଏପଟେ ଦେଖିଲି ପୁରା ବେଷ୍ଟ୍ ସବୁଠୁ ସବୁଠୁ
ମାନେ ଯାହା ବି ହବ ସତୁୁରୀ ପଇସା ଦବ ମାନେ ଫାଷ୍ଟ ରୁ ତ ପଇସା ଗଣିବ ତା ଅପେକ୍ଷା ଯିବ ଭାରି ପ୍ରାଇଭେଟ ଯିବ ଦେଖେଇବ ଭଲରେ ଆସିବ
ହୁ ସାଢେ ତିି ସାଢେ ତିନି ଲକ୍ଷ ଟଙ୍କା ଖର୍ଚ୍ଚ ହେଲା ପିଲାଟାର ପଛେ ପିଲାଟ ର ଓକେ ନା ଆସିଲା ଏବେ
ମାନେ ଗଭର୍ଣମେଣ୍ଟ ବାଲାଙ୍କ ପାଖକୁ ଗଲେ ତମର ମାନେ ବଞ୍ଚିବା ଆଶା ଟା ଛାଡିଦବ ତମେ ଏଇ ଯୋଉ ଗଭର୍ଣ୍ଣମେଣ୍ଟ ବାଲା ତମ ସାଙ୍ଗ କୁ ଯୋଉ କହିଲା ଯେ ତା ସା ତମ ସାଙ୍ଗର ଯୋଉ ବାପା ମାଙ୍କୁ କହିଲା ଯେ ଇ ଆଉ ବାଇଶି ଘଣ୍ଟା ବଞ୍ଚିବ ତାଙ୍କ ଉପରେ ତ ବାପା ମା ଉପରେ କଣ ବିତିଥିବ କହିଲ
ସେଟା ସେ ମାଗିଲ୍ ଇ ଲାଗି ଜିଅ, ତାଙ୍କ ଗୋଟେ ବୋଲି ପୁ ଗୁ, ପୁଅ।
ହୁଁ, କେମିତି ଲାଗିଥିବ ତାଙ୍କୁ? କିନ୍ତୁ ପ୍ରାଇଭେଟରେ କଣ, ତିନି ଲକ୍ଷ ଟଙ୍କା ଟା ବଡନୁ। ତିନି ଲକ୍ଷ ତ, ଆଜି ନାହିଁ ତମେ କାଲି କମେଇବ।
ସେଇଟା, ଜୀବନ ଟା ବଡ଼।
ଗୋଟେ ଜୀବନ୍ ଟା ପଳେଇଲେ ଏ, କେତେ ବାଧିବ? ଯେ ବାପା ମା ହେଇଛି ସେ ଜାଣିଛନ୍। ଆଉ, ତିନି ଲକ୍ଷ କଣ ଅଛି ତିନି ଲକ୍ଷ ତ ତମେ ଆଜି ନାହିଁ କାଲି କମି ପାରିବ। ତିନିଲକ୍ଷ, କଉଁଟା? ତିନି ଲକ୍ଷ ଟଙ୍କା କମେଇବାକୁ କ କେତେ ଦିନ ଲାଗିବ ତମକୁ? କିନ୍ତୁ ଜୀବନଟା ପଳେଇଲେ ତମେ ଜୀବନଟା ପାଇବ କି? ଯଉଁ ବାପା ମାାର ଗୋଟେ ପୁଅ କୁ ପଚିଶି ବର୍ଷ ଧରିକି ପାଳିଛନ୍ତି, କି ଦଶ ବର୍ଷ ପାଳିଛି, ସେ ତା ଉପରେ କଣ ବିତିବ?
ସେ ଉପମା ଆଉ ରହିପାରିବେ ତ?
ସେଇଟା ବା, ହଉ ହଉ ମୁଁ ରହୁଚି ଆଁ?
ହଉ ହଉ।